ହା ମ କଥା ଶୁଭା ଯାଉଛି କି ଆପଣଙ୍କୁ ମୋ କଥା ଶୁଭା ଯାଉଛି? ହ୍ୟାଲୋ ହ୍ୟାଲୋ ମୋ କଥା ଶୁଭା ଯାଉଛି?
ହଁ ହାଲୋ ଆଜ୍ଞା ଆଜ୍ଞା ଆଜ୍ଞା।
କଣ କରୁଛନ୍ତି ଆପଣ?
ହଁ। ମୁଁ ଯିବି ମାର୍ଷେଟ ଯିବି ଏବେ ସାମାନ ଟିକେ ଆଣିବି କେତେ କାମ ଅଛି ଦୋ
କଣ ଆପଣଙ୍କ ଘରେ କିଛି ହବାର ଅଛି କି?
ନାଇଁ ଘରେ କିଛି ନାହିଁ ଘର ପାଇଁ ମାନ୍ଥଲି ସମାନ ଆଣିବି କାମ। ମାର୍କେଟ ରୁ ଘର ପାଇଁ ସାମାନ ଆଣିବାକୁ ପଡ଼ିବ। ହଁ ମଶ୍ ମନ୍ଥଲି ସ ସାମାନ ଆଣିବା ପାଇଁ ଯିବି ପରିବା ହଁ ମନ୍ଥଲି ସାମାନ ଆଣିବା ପାଇଁ ଯିବି ପା। ଆଜ୍ଞା ଆଜ୍ଞା ଆଜ୍ଞା ମନ୍ଥଲି ସମାନ ଆଣିବା ପାଇଁ ଯିବାକୁ ପଡ଼ିବ। ମନ୍ଥଲି ମନ୍ଥଲି ସମାନ ଆଣିବା ପାଇଁ ଯାଉଛେ।
ଆପଣ ମନ୍ଥଲି ସାମାନ ଟା ଫେର କୋଉଠୁ ଆଣୁଛନ୍ତି ମାନେ ବରମ୍ ପୁରୁ ଆଣଚନ୍ତି ନା
ବରମ୍ ବର୍ହଂପୂର୍ ବଡ଼ ବଜାର ହୋଲ୍ ସେଲ୍ ମାର୍କେଟ ରୁ
ଆଚ୍ଛା ସେଠି କେମିତି କଣ ସବୁ ଜିନିଷ ମିଳେ?
ସବୁ ଜିନିଷ ଆଜ୍ଞା ଏଠେ ବ୍ରହ୍ମପୁର ରେ ଭଲ ଜିନିଷ ଗୋଟେ ବଡ଼ିଆଚର ପାପଡ଼ ମିଳେ ଗରମପଡେ ଉପମା ପୁରି ପୁରୀ ଉପମା ମିଳେ ଖାଇବା ପାଇଁ ପାପଡ଼ ଆଚାର ବଡ଼ି ଆଉ ବଢି ପାମ୍ପଡ଼ ଆଚାର ଏଠି କିଲୋ ଶହେ ଟଙ୍କାରେ ଧରି ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଅଛି। ସଟ ଟଙ୍କା ଟା ଧରି ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଅଛି ଆଉ ଭେରେ ଭେରାଇଟି ଅଛି କ୍ଵାଲିଟି ଅଛି କ୍ଵାଲିଟି ଜିନିଷ ବି ଅଛି।
ହୁଁ ମୁଁ ଶୁଣଛିି ଆପଣଙ୍କର ସେ ପଟେ ମାନେ ସକାଳେ ପୁଡ଼ି ପୁରୀ ଉପମା ମାନେ ଟିକେ ମାନେ
ପୁଣିଓ ପୁଣିଓ ପୁ ପୁରୀ ଉପମା ସିନା ଜାଣିଛନ୍ତି କିନ୍ତୁ ତାର ଆଉଗୋଟେ ମେନ୍ ଜିନିଷଟା ଜାଣିନାହାନ୍ତି ସେଇଟା ହଉଛି ଚଣା ତରକାରୀ ଆକୁ ଯାହା କହିବେ ଘୁଗୁନି ତମର ସେପଟେ କହୁଛନ୍ତି ଆମର ଏପଟେ ଚଣା ତରକାରୀ କହିବେ। ସେ ତରକାରୀ ରୁ ନ ପଡ଼ିଲା ପର୍ଯ୍ୟନ୍ତ ପୁରୀ ଉପମା ଟେଷ୍ଟ ଆସି ପାରିବନି।
ହୁଁ ହୁଁ।
ପରି ଉପମା ସହିତ ଘୁଗୁନି ପଡ଼ିବ କାରଣ ଆଳୁ ଚକ୍ଟା ପଡ଼ିବ। ହୁଁ ତା ଚଟଣିୀ ପଡ଼ିବ ଟମାଟ ଖଟା ପଡ଼ିବ ବୁଝିଲ ନାଇଁ ଆଉ ସେଇଥିପାଇଁ ତ ବ୍ରହ୍ମପୁର ସେଇଥିପାଇଁ ତ ବ୍ରହ୍ମପୁର ପ୍ରସିଦ୍ଧ ଯାହା କରୁଛ କର ଯିଏ ଆସିଛି ସେ ପୁରୀ ଉପମା ଖାଇନି ମାନେ ତାର ଆଉ କିଛି ଭ୍ୟାଲ୍ୟୁ ନାହିଁ।
ହଁ ମୁଁ ତ ଛୋଟବେେଳେ ମୋ ମାମୁଁ ଘର ସେଇ ପାଖାପାଖି ତ ତ ମୁଁ ତ ଗଲେ ସବୁବେଳେ ଖାଏ
ପୁରୀ ଉପମା ଚଣା ତରକାରୀ ଯିଏ ନ ଖାଇଛି ସେ ବ୍ରହ୍ମପୁରର କିଛି ମହତ୍ଵ ଜାଣିନି ବ ପୁରି ଉପମା ଚଣା ତରକାରି ଖାଇବ ପ୍ଲସ୍ ରାତିରେ ଦୋସା ସେ ଖାଇବ ସିଙ୍ଗଡ଼ା ବରା ଖାଇବ ତା କ୍ଵାଲିଟି ଅଲଗା। ଆଉ ସବୁ ପ୍ରକାର ଏଇଟା ଅଛି ଫୁଡ କୋର୍ଟ ପୁରା ବ୍ରହ୍ମପୁର ସବୁ ଜିନିଷର ଜିନିଷ ଆପଣ ଏଠି ପାଇଯିବେ। ଆଉ ଚିଫ୍ ଆଣ୍ଡ ବେଷ୍ଟ ନାଇଁ ଭୋଗ ତ ଆପଣ ଜେ ତେ ରାଜଧାନୀରେ ରୁହନ୍ତୁ କିନ୍ତୁ ବ୍ରହ୍ମପୁର ଛାଡ଼ିଦେଲେ ଖାଇବା କଉଠି ନାଇଁ ଆ୍ଞା ଏଇଟା ଚାନେଲ୍ ସର୍ଚ ଏଇଟା ଦାୱାର ସହିତ ଆମେ କହୁଛେ ବ୍ରହ୍ମପୁରରୁ ଖାଇବା ବ୍ରହ୍ମପୁର ସ ଶସ୍ତା ବ୍ରହ୍ମପୁରଠୁ କ୍ଵାଲିଟି ଆପଣ କୋଉଠି ବି ପାଇବେନି ଓଡ଼ିଶା ଶାରା ବୁଲି ଆସନ୍ତୁ ନୋ ଡାଉଟ୍ ଆପଣ ସେଇ ଜିନିଷ ର ସେ ଜାଗା ଉପରେ କିଛି ଏ କିଛି ଗୋ ଟେ ଜିନିଷ କି ଦିଟା ଜିନିଷ କରିଥିବ ଯେ ଆମ ଏ ଜିନିଷ ଟା ଭେରାଇଟ ବୋଲିକି କିନ୍ତୁ ବ୍ରହ୍ମପୁର ର ଖାଇବା କୌଣସି ଜାଗାରେ ନାହିଁ।
ହଁ ସେଇଟା ମୁଁ ଜାଣିଚି କାହିକିନା ମୋ ମାମା ବି ବରମ୍ପୁରିଆ ନା ତ ଆମର ଟିକେ ସକାଳୁ ସକାଳୁ ଟିକେ ମାନେ ଚାରି ଟାଇମ ତ ଚାରୁ ପାଣି ଆଗରୁ ହଉଥିଲା। କାମାକ୍ଷାରୁ ଏବେ ଏରା ସବୁ କମିଗଲାଣି କିନ୍
ସ୍ମା ଆପଣ କେତେ କଲେ ହେଲେ ମଧ୍ଯ, କୋଉଠେ କଲେ ହେଲେ ମଧ୍ଯ ବରମ୍ପୁରିଆ ଷ୍ଟାଇଲ ଟା ଆଣିପାରିବନି।
ମୋ ମାମା କରିଦଉଚି।
ହୁଁ ହଁ।
ମୁଁ ମାମା କରିଦିଏ। କାହିଁକନା ମୋ ମାମା ବରମ୍ପୂର ଲୋକ ନା ତ ସେଥିପାଇଁ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ କିନ୍ତୁ ଆମର ଏପଟେ ବରମ୍ପୂର ଲୋକଙ୍କୁ ମାନେ ସବୁ ଖରାପ କହୁଚନ୍ତି।
ହଁ କହିବାରେ କଣ ଅଛି କିନ୍ତୁ ସେ ବରମ୍ପୁର ତ ଅତିିକ ସେମାନେ ଯାଉଚନ୍ତି ନା ବରମ୍ପୁର ଉପରେ ଡିପେଣ୍ଡ ହ କରୁଚନ୍ତି। ଆମେ ବି ଆପଣଙ୍କୁ କହିବୁ ଖରାପ। ଉଁ ଖରାପ ବୋଲି କହିଲେ କଣ ହେଇଯିବ କିନ୍ତୁ ଯୋଉଟା ରେକର୍ଡ ଅଛି ସେଇଟା ନା ଆଉ।
ହଁ।
ହୁଁ।
କିନ୍ତୁ ଆମର ଘର ଲୋକ ଏପଟେ କୁହନ୍ତି କି ବରମ୍ପୁର ମାନେ ବରମ୍ପୁର ଲୋକ ଭଲ ନୁହଁ। ବରମ୍ପୁର ଖାଇବା ଭଲ ନୁହ। ଖାଲି ସବୁ ନୟାଗଡ଼ ଭଲ।
ହୁଁ ନୟାଗଡ଼ ରେ କଣ ଅ ଛି ଯେ ନୟାଗଡ ଗୋଟେ ଡିଷ୍ଟିକ୍ଟ ବୁଝିଲ।
ତାଙ୍କୁ
ଠିକ ଅଛି ଆମେ କାହାକୁ କିଛି କହିବା ନା ହଁ କିନ୍ତୁ
କିନ୍ତୁ ମୁଁ କହିବି ବରମ୍ପୁରର ଖାଇବା ଭଲ।
ବରମ୍ପୁର ଆଜ୍ଞା ବରମ୍ପୁର ବୁଝିପାରିଲେ। ବ୍ରହ୍ମପୁର ଇଜ୍ ମାନେ ବ୍ରହ୍ମପୁର ବ୍ରହ୍ମପୁର ସହିତ କେହି ବି ନାହାନ୍ତି ବରମ୍ପୁର ଆଗରେ। ବେଷ୍ଟ। ଖାଇବାରେ ହଁ ଆଉ କୋଉଥିରେ ଯଦି ଆପଣ କହିବେ ଅଲଗା କଥା। ଏଇ ଜିନିଷ ଟା ବରମ୍ପୁର ପଛରେ ହେଇପାରେ କି ଏ କିନ୍ତୁ ଖାଇବା ଜିନିଷରେ ବରମ୍ପୁର ସହିତ କିଏ କମ୍ପର କରିପାରିବନି।
ହଁ ବରମ୍ପୁରରେ ବେଶୀ ଟିକେ ଖଟା ଜିନିଷ ରାଗ ଜିନିଷ। ଲୁଣି ଜିନିଷ ମିଠା ଜିନିଷ। ଚଟାପଟ ଖାଇବେ ନା ତ ସେଥିପାଇଁ ଟିକେ
ଥିଲ ଦିଲ୍ଲୀ ଯାଇଥିଲି ଆଠ ଦିନ ରହିଲି କିନ୍ତୁ ଆଠ ଦିନରେଁ ମୋର ମାନେ ତିନିଥର ବି ଭଲ ଭାବରେ ଖାଇବାକୁ ମିଳିଲାନି। ଦିଲ୍ଲୀ ହେଲେ କଣ ହବ ଖାଇବା ଟା ତ ସେ ମାନେ ଯୋଉଟା ଯୋଟ କନ୍ ଟ ଲାଗିବ ଗୋଟେ ଖାଇବା ପାଇଁ ଲାଭ କଣ?
ହୁଁ।
ଉୁଁ ସବୁ ସୁବିଧା ଦିଲ୍ଲୀରେ ଅଛି ସେଥି ପାଇଁ ବା ଖାଇବା ତ କିଛି ଇଏ ନାହିଁ ନା ବରମ୍ପସ ଜଣେ ଭୋ ର କେଉ ରହିବନି। ଶହେ ଟଙ୍କା ଧରିଚି ମାନେ ସେ ବରମ୍ପୁରରେ ଗୋଟେ ଦିନରେ ପୁରା ଚଳିଯିବ ଖାଇବା ପିଇବାରେ। ସକାଳ ତିରିଶ ଟଙ୍କା ତିରିଶ ଖରା ବେଳେ ଆମର ଯୋଉ ପୋଲଉ ଅଛି, ବରମ୍ପୁର ଗୋଟେ ପୋଲଉ ବୋଲି ମିଳୁଚି ସାଧା ପଲଉ। ତିରିଶ ଟଙ୍କାରେ ଆପଣ ପଲଉ ପାଇବେ, ଜୁସ୍ ପାଇବେ, ସାଲାଡ ପାଇବେ, ଚିପ୍ସ ପାଇବେ। ପଇଁତିରିଶ ଟଙ୍କା ତିରିଶ ଟଙ୍କାରେ ଆପଣ ଗୋଟେ ଚାଲ ପାଏ ଖାଇଲେ। ରାତିକି ପୁଣି ଆଉଥରେ ତିରିଶ ଟଙ୍କା ଜଳଖିଆ। ପୁଣି ରାତିରେ ଲେମ୍ବୁ ସୋଡା ଗଟେ ମାରିଦେବେ। ତ ଶହେ ଟଙ୍କାରେ ଆପଣ ପୁରା ଦିନ ଚର୍ଯ୍ୟ ଚଳେଇ ଦେବା।
ଭଲ ଆଉ।
ହୁଁ ଶହେ ଟଙ୍କାରେ ଆପଣ ଦିନରୁ ତିନି ଟାଇମ ଖାଇଦେବେ ବରମ୍ପୁର ରେ ସକାଳ ତିରିଶ ଟଙ୍କାରେ ପୁରୀ ଉପମା ଖାଇଦେବେ, ସକାଳ ସାତଟା ଆଠ ଟା ରେ ଯୋଉଟା ଖାଇଚନ୍ତି ସେଟା ବାରଟା ପର୍ଯ୍ୟନ୍ତ ଚାଲିଯିବ। ବାରଟାରେ ଯଦି ଆପଣ ଗୋଟେ ପୋଲଉ ତିରିଶ ଟଙ୍କାରେ ପଇତିରିଶ ଟଙ୍କାରେ ପକେଇଲେ ଗୋଟେ ପୋଲଉ ସେ ସନ୍ଧ୍ୟା ପାନ୍ ସଟା ପର୍ଯ୍ୟନ୍ତ ଚାଲିଲା। ସେ ତ ପୁଣି ସନ୍ଧ୍ୟାବେଳୁଆ ତ କୋଡିଏ ତିରିଶ ଟଙ୍କା ଟା ଆମର ରୋଷ ଆରମ୍ଭକୁ ହେବାକୁଯାଉଚି। ଗୋଟେ ପ୍ରସାଦ ଟା ଆଣିଥିବେ ତିରିଶ ଟଙ୍କା ନବେ ଟଙ୍କା ପଳେଇଲା। ଆଉ ଗୋଟେ ଲେମ୍ବୁ ସଡା ମାରିଲେ ରାତି ଦୁଇଗୁଣେ ହେଇଯିବ ସକାଳୁ ଆଉଥରେ ପୁଣି ଆପଣର ରିଫ୍ରେସ ହେଇଯିବ କିଛି ଅସୁବିଧା ଶହେ ଟଙ୍କାରେ ଆପଣ ବ୍ରହ୍ମପୁର ଫ୍ରି
ଭଲ ଆଉ ହଉ। ଆପଣଙ୍କ ଘରୁକୁ ଗଲେ ଆପଣ ମତେ କେବେ ଟେଷ୍ଟ କରେଇବେ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ।
ହୁଁ।
ନିଶ୍ଚୟ ଆପଣ ଆସିବାଟା ମାନେ ଲେଟ କିନ୍ତୁ ଆମର ଚର୍ଚ୍ଚା କରିବାରେ ବରମପୁର ଲୋକ ପଛଉ ନାହାନ୍ତି। ହୁଁ ହୁଁ।
ଆଉ।
ଆଉ ବରମପୁର ସରା କଣ କଇବ ଯେତେ କହିଲେ ମତେ କମ୍ ହବ। ବରମପୁର ରେ ଏବେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ହବ ଆଉ ମାସନ୍ତ ଦୁଇ ମାସ ଭିତରେ। ବୁଝିଲ ହୁଁ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ହବ।
ହଉ ଆ
ତମେତ ଆସ ଉଁ ମା ସେ ଠାକୁରାଣୀ ମନ୍ଦିର ଯିବେ ପ୍ରତିଷ୍ଠା ହୁଏ ପ୍ରତିଷ୍ଠା ଦେଖିବେ ହୁଁ।
ମୁଁ ଯିବି ଆଉ ମୁଁ ମୋ ମାମାଙ୍କୁ କହିବି ମୋ ମାମାଙ୍କର ମୋର ମିଶିକି ଯିବୁ ଆଉ।
ହୁଁ ଆପଣ ତ ଆସିବେ ବରମପୁର ବସ୍ ଷ୍ଟେସନ୍ ଆସିବେ ଷ୍ଟେସନ ରୁ ବାଇପାସ ରେ ଡାଇରେକ୍ଟ ଘର ପାଖକୁ ଆସିବେ ଆଉ କଣ ଅଛେ। ବସ୍ ରେ ଆଉ ମୋ ବସ୍ ରେ ଆଉ ହଁ ନୂଆ ବସ୍ ରେ ପଳେଇ ଆ ନା ମୋ ବସ୍ ରେ ଆସିବେ ହେରି।
ମାନେ ସେଇଟା ତ ମାନେ ବରମପୁର ରୁ ହରିଆ ଖଣ୍ଡି ଛକ ଯାଇଁ ଯୋଉ ଷ୍ଟେସନରୁ ହରିଆଖଣ୍ଡି ଛକରେ ଓହ୍ଲେଇକି
ହରଡା ଖଣ୍ଡି ଛକ ନୁହେଁ ଆମର ମେଣ୍ଟ ଛକ ପର୍ଯ୍ୟନ୍ତ ପଳେଇ ଆସିବ। ଏଇ ଚତୁରେଶ୍ୱର ମନ୍ଦିର ଆ ସେଇଠୁ ପଳେଇ ଆସିଲେ ପଳେଇ ଆସିବେ କଣ। ହଁ ଶହେ ରୁ ଶହେ ଗାଡି ସବୁ ସେପଟେ ଏବେ ପଳେଇ ଆସି ଗାଡ଼ି ବୁଝିଲେ ଆମ ମାର୍କେଟରେ ଦିନି ସବୁ ଯାକ ଯାଉଚୁ ଗାଡ଼ି। ତିନିଶହ ନମ୍ବର ବସ୍ ଧରିବେ ପଳେଇ ଆସିବେ ତିନିଶ ତିନି ତାରିକ୍ ଗୋଟେ ଆସିବ ତିନିଶହ ସାତ ଆସିବ ତିନିଶହ ଆଠ ଆସିବ। ତିନିଶହ ଛଅ ବି ଆସୁଚି ଆଉ ତିନିଶହ ଏଗାର ଆସୁଚି। ସବୁ ବସ୍ ଆସୁଚି ଯେତକ ପାଞ୍ଚଟ ପନ୍ଦର ଟଙ୍କା ଦେଲେ ପଳେଇ ଆସିବେ ଘ ଘର ପାଖକୁ କଣ ଅଛି ଆଗର ଗୋଟେ ଅସୁବିଧା ନାହିଁ ଦୁଇଶହ ଟଙ୍କା ଦେଇକି ଅଟୋରେ ଆସୁଥୁଲେ ଆଉ ଦରକାର
ଆଛା। ହଉ ଆଉ ମୁଁ ଆପଣଙ୍କ ଘରକୁ ଗଲେ ଆମେ ଯେବେ ଯିବୁ ତ ମୁଁ ଆମେ ସେବେ ଆପଣଙ୍କୁ ଇନଫର୍ମ କରିଦବୁ ତ ଆପଣ ଆମକୁ ରାସ୍ତାଟା କହିଦେଲେ ଆମେ ଯିବୁ ଆଉ।
କିଛି ନାହିଁ ଆଜ୍ଞା ଆପଣ ମୋ ବସରେ ବସିବେ କମେଣ୍ଟ ଲୋକକୁ ଆସିବେ ବସ କାମ ସରିଲା। ଯୋଉ ବସ ଆପଣ ଯୋଉ ବସ ରେ ବସିଲେ ମଧ୍ୟ ସେ ମେଣ୍ଟ ଛକ ରେ ଆଣି ଆପଣ କୁ ପହଞ୍ଚେଇଦବ କାରଣ ସେଇଟା ଏବେ ପା ଖ ବସ୍ ଷ୍ଟାଣ୍ଡ ସେ ପାଖୁକୁ ପଳେଇ ଆସିଲା ତ ଆମର ଘର ପାଖକୁ ସେଥି ବସିନେ ସେଇଠୁ ଉଠିକି ଯିବେ ଆପଣ ଯୋଉ ବସରେ ବସିଲେ ମଧ୍ଯ ପଳେଇ ଆସି ହୁଁ। ହଁ ହୁଁ।
ହଉ।
ଅ କଣ ଖାଇଲେ ଆଜି?
ଆଜି ଆମର ହେଇଥିଲା ଭାତ କାଞ୍ଜି ସେଟା ମୁଁ ମାମା କୁ ଦେଇଥିଲା ମୁଁ ଖାଇକି କଲେଜ ଯାଇଥିଲି। ତ ତାପରେ ଏବେ ମାମା କଣ କରିଥିବ ଡାକୁଥିଲା ତ ଖା ବୋଲି ଆସେ ମୁଁ ଖାଇଲିନି ମୁଁ ଉପରେ ଆସିକି ଟିକେ ବୁଲୁ ଚି
ଆଚ୍ଛା ଆଛା ଆଛା ଆଛା।
ହୁଁ ବର୍ଷା ହଉଥିଲା ବର୍ଷା ଟିକେ କମିଛି ତମେ ଟିକେ ଛାତ ଉପରେ ଏବେ କମି ଯାଇଛି ମାନେ ପାଗ ଟା କିନ୍ତୁ ଭଲସେ ଦେଇନି କାଉଁଳିଆ ପାଗଟା ଅ ଛେ କିନ୍ତୁ ବର୍ଷା ହଉଥିଲା ସକାଳେ ଆଉ।
ଆଛା ଆଛା ନା ଏପଟେ ବର୍ଷା ନାହିଁ ବା ହୁଁ।
ସେ ଅଛି ଆଉ ଭଲ। ବର୍ଷା ହେଲେ ଟିକେ ଶାନ୍ତି କିନ୍ତୁ ମେନ୍ କଥା ହେଲା ରାସ୍ତାଘାଟ କାଦୁଅ ହେଇଯାଉଛି ଆଉ ଆଉ କି
ହଁ ହଁ।
ହଁ ଏଇଭଳିଆ ନହେଲେ ବର୍ଷା
ହଁ। ଆଛା ଆଛା ଆଛା ଏ ଆମ ଇଲେଟ୍ରିସିଅନ୍ କାଳିଆ ମାମ ଆସିଲେ ସେ ଆଜି କାମ କରିବେ ତ ୱା ୱାରିଂ କାମ ଲାଗିଛି ତ ଟିକେ ଅଛି ଶରୀଲା ନାଇ ଆଉ ଗୋଟେ ଅଧ ଘଣ୍ଟେ କାମ ଅଛି ସରିଲେ ସରିଲା ତାଙ୍କ କାମ ତାଙ୍କ ସାରିକି ଯିବେ। ହୁଁ ହୁଁ ହୁଁ।
ଆଉ ଆଉ ବୋଉ ଉଠିଲେଣି?
ହଁ ଉଠିଲା ବା ଏବେ
ଓହୋ ହଉ ଦଶ ମିନିଟ ହେଇଗଲା।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ହଁ ହଁ ହଁ। କାଟିଦିଅନ୍ତୁ।
ବାଟେ।